ହ୍ୟାଲୋ ହ।
ହଁ ହଁ ସାର୍ କୁହନ୍ତୁ।
ଆଉ କଣ କରୁଥିଲି?
ଏଇ ଆମ ଘରେ ଅଛି ଆଉ କଣ କରିବି।
ଓହୋ। ଆ ଆମର ୟଡ ତ ସକାଳୁ ବର୍ଷା ଆଉ ନଈ ବଢି ହେଲାଣି ଆଉ।
ତ ତମ ଘର ଏଡେ ନଈ ତମ ଘର ପାଖ ନଈକି? ଓ ହଁ। କେମିତି କଣ ତମ ଆଡେ ନଦୀ ଅଛି କି ଘର ପାଖରେ ଓହୋ।
ହଁ ସେଇଟା ଅଳ୍ପବାଟ ଆଉ। ଆଉ କଣ ଖାଇଥିଲ?
ଓହୋଃ। ଏଇ ଖାଇଥିଲି ଆମେ ଭାତ ଭାତ ମାଛ ଖାଇଥିଲି ଆଉ।
ଓହ ଆ ବହୁତ ସେଇ ଭାତ ମାଛ ଆମ୍ବ ଖାଇକି ନାଚିଲୁ। ଆଉ ତମ ଆଡେ କଣ ନଈ ଫଇ ଅଛି ନା ନାଇଁ?
ନଇ ନା
ନାହିଁ।
ହଉ
ଓହୋ ଆଉ ତମର ବର୍ଷା କେମିତି କଣ?
ବର୍ଷା ହିତି ଲାଗି ରହିଛି ଆଉ। ଆଉ ଘରୁ ବାହାରୁନୁ ଆମେ ବା ହୁଁ।
ହବା ବର୍ଷା ସକାଳ ହଇରାଣ ମନ ରଖୁଛି ଚଳ ଫଳ କିଛି ନାହିଁ ବର୍ଷା ସକା ଖାଲି ଫିପି ଫିପି ପକେଇ ଚାଲିଛି ଆଉ।
ହୁଁ ଉ ଆଉ କଣ ଦେହ ପା ସମସ୍ତଙ୍କ ଭଲ ଅଛି ଘରେ?
ହଁ ଦେହ ପା ସମସ୍ତଙ୍କ ଘରେ ଭଲ। ଆଉ
ଓହୋ ତମ କଣ କେମତି ଭଲ ଅଛି
କଣ କହିଲେ?
ହଁ ଭଲ ଅଛି ଆଉ ସମସ୍ତଙ୍କ ଦେହ ଭ ଭଲ ଅଛି ମୋର ବି ଭଲ ଅଛି।
ଓହୋ ଆଉ ବର୍ଷା ପାଗ ଭଲ ଘରେ ମାନେ ଘରେ ବସିବେ ଆଉ ଥଣ୍ଡା ଫଣ୍ଡା ହବ କାଳେ।
ଆ ହଁା।
ଆଉ ତ ଆମେ
ହ୍ୟାଲୋ।
ସେଟ ନଈବ କେମିତି କଣ ରଖିଛ?
ହ୍ୟାଲୋ କୁହନ୍ତୁ।
ତମ ଆଡେ ଗଣେଶ ପୂଜା କେମିତି କରୁଛ?
ଆମ ଆଡେ ଗଣେଶ ପୂଜା ଭଲ କରୁଛୁ।
ଆଉ କଣ ଡିଜେ ଫିଜେ ଜାଣିଛ ନା ନାଇଁ?
ହଁ ଡିଜେ ଏପାଳିକ ଆସିବ ହ୍ୟାଲୋ।
ଡିଜା ଆସିବ ତା ପାଳି ଆକୁଛି ଆଉ। ରିନିକୁ
ଓହୋ। ଆମ ଆମ ଆଡେ ଯେବି ଆସିବା କୁ ଗ୍ରୀନ ଯୋଡା ଆଙ୍କ ଆସିବ ଆମ ଇଏରେ। ଆଉ ଏସ ଏମ ବି ଆସ ଜିବ ତିନକ୍ଷ ଟଙ୍କା ହ୍ୟାଲୋ।
ହଁ ହଁ କୁଅ।
ହଁ ଆଉ ଆଉ ତମ ଆଡେ କଣ କେମିତି କଣ?
ଆଛା
ହ୍ୟାଲୋ।
ହଁ ଆଉ ଆମ ତ ସେମିତି ଗଣେଶ ପୂଜା କରୁଛୁ ଯେ ଆମର ପାଳି ତେ ଆସୁଛି କଣ ଏଠି ଏସ ଏମ ଅଡିଓ ପିଜା ଆଉ କେବି ଆଉ ଏମିତି ଦି ଚାରିଟା ଡି ଆସୁଛି ଆଉ ମିଶିକି ଗୋଟେ ଦିନ କରିଦେବୁ ଆଉ।
ନୂଆ ଅଡ଼ିଓ ଆସୁଛି ଆମର ବି ଆସିବୁ ନୂଆ ଅଡ଼ିଓ ଅ ତମର ବୋଧେ ଡେଟେ କଣ କୋଉ କୋଉ ଡେଟା ତମର?
ଆମର ଅ ଆସିବ ଅଧିକ
ଓହୋ ଆମର କୋଡିଏରେ ଆସିବ।
ଓହୋ
ହୁଁ ତମର କେମିତି କଣ କେତେ?
ଆସିବ ଅସିବ ଆଉ ତମ କୋଡ଼ିଏ ଆମର ତ ନଉଛି କେତେ ଲକ୍ଷେ ବାର।
ହଁ ହୋ।
ଆଉ ତମର କେମିତି କେତେ ନଉଛି କଣ?
ହାଲୋ।
ତମର କେତେ ନଉଚି?
ଆମର ଲକ୍ଷେ ଏ ଯୋଉ ପଞ୍ଚାଅଶୀ ହଜାର ନଉଚି ଆଉ ସିଏ ନଉଚି ଲକ୍ଷେ ତିନି ଆଉ ଓ ଇଏ ଆସୁଚି ଯେବି ଆସୁଛି ସିଏ ନବ ଦି ଲକ୍ଷ ଟଙ୍କା।
ଓହୋ ଆଉ ତମର ହିଆଡ଼େ କଣ ମାନେ ଗ କଣ ଭଲ ମାନେ ବଡ଼ କିନା ପୁଜୁ ପୂଜା ଫୂଜା କଣ କର୍ ମାନେ ପୂଜା ପର୍ବାଣୀ କଣ ହୁଏ?
ଆମ ଆଡ଼େ ଦଶହରା ହୁଏ। ଦଶହରା ହୁଏଯେ ହଁ। ଆମ ଆଡ଼େ ଦଶହରା ହୁଏ ଯେ ଆମର ଦଶ ଦିନି ମାଙ୍କୁ ପୂଜା କରାହୁଏ। ଦଶ ଦିନିଆଙ୍କ ଖାଇବା ପାଇଁ ବ୍ୟବସ୍ଥା ହୁଏ ଆଉ ଲାଷ୍ଟେ ରେ ବସାଣି ଆଉ। ହାଲୋ।
ହଁ କୁହନ୍ତୁ। ହାଲୋ। ହାଲୋ। ଆଁ